ହ୍ୟାଲୋ ହଁ।
କୁହ? କାମ ତମର ସରିଲାଣି ଦାନ୍ତ ଘସିସାରିଲଣି?
ହଁ ସରିଗଲାଣି।
ଆଉ ସକାଳୁ ମୋ କଥା କେମିତି ମନେ ପଡିଲା କୁହ?
ମନେ ପଡ଼ିଲା କହ ଏମିତି ଫୋନ ଟା ଦେଖୁଥିଲି ସ୍ଟାଟସ ଦେଖୁଥିଲି ତ ସାଟସ୍ ଦେଖୁଥିଲି ତାପରେ ଆସିକି ମେସେଜବକ୍ସ କୁଦେଖ ବକ୍ସକୁ ଦେଖୁ ଦେଖୁଥିଲ କିଏ କିଏ ସବୁ ମେସେଜ ସବୁ କଣ କଣ ସବୁ କରିଛି ଆଉ କାହା ଜନ୍ମ ସାଙ୍ଗ ମାନଙ୍କ ଭିତରେ ଆଉ ତ ଦେଖୁ ଦେଖୁ ତମ ନମ୍ବର ଟା ବି ପଳେଇ ଆସିଲା ସେଥିପାଇଁ ଟିକେ ମେସେଜ କରିଦେଲି ଆଉ। କଲ କରିଦେଲି ଆଉ।
ଆଛା ଆଛା।
ତମେ ତ କେବେ ମନେ ପକେଇବନି ଯାହା ଆମେ ମନେ ପକେଇବା କଥା ଆଉ।
ହଁ ଏମିତି କି?
ଆଉ।
ଆଚ୍ଛା ଆଛା ହଉ ଆଉ।
ହୁଁ।
ଆଉ ତମ ଯାଜପୁରରେ କୁଆଡେ ବୁଲିବା ପାଇଁ ଯାଇଛ?
ହୁଁ ଯାଜପୁରରେ ସବୁ ଜାଗ ଯାଇଛି ଛତିଆ ଯାଇଛି, ବିରଜା ଯାଇଛି ଆଉ କଣ ଅଛି ଆମର? ମହାବିନାୟକ ଯାଇ ବୁକ୍ଷଣେଶ୍ୱର ଯାଇଛି ଯେତେ ସବୁ ମନ୍ଦିର ସବୁ ଯାଇଛି।
ଉଷୁମା ଯାଇଛ ନା ନାଇଁ?
ହଁ କୁସିମା ଯାଇନି ବହୁତ ଥର ଯାଇଛି। କୁସୁମା
ଆଉ କଣ କୁହ ଏବେ ଯୋଉ କୁସୁମ ପାଖରେ
ହଁ ମୋ ସାଙ୍ଗ ଘର ଜଷ୍ଟ ଅଳ୍ପ ଟିକେ ଆଗକୁ ମୋ ସାଙ୍ଗ ଘର ସେଠି ବେଶୀ ଭଲ ଲାଗେ ହଁ ହ୍ୟାଲୋ ଆ!
ହଁ ହଁ ଶୁଭୁଛି କୁହ?
ସେଠି ଭଲ ଲାଗି ହଉଛି ରଜଜ ବେଶୀ ଭଲ ଲାଗେ କାନ ଡ୍ୟାନ୍ସ ହୁ
କଉଠ କସୁମାରେ? କଣ ହୁଏ ରଜରେ?
ପାଣି ଡିଏଆଁସେ ହୁଏ ପାଣି ନାଚତ୍ନି ଲାଇଟି ପଡେ ପାଣି ତାଣି ପା ନାଚେ ହୁଁ ହୁଁ ହୁଁ। ହୁଁ ହୁଁ ହ୍ନେ। ବହୁତ ବଢିଆ ଲାଗିବ ମତେ ହଁ ସେଇତୁ। ପାଇଲି ରଜରେ ତିନି ଦତିିନି ଯାକ ରଜରେ ସେଇଟା ପୁରା ହୁଏ।
ସେଟା ତ ସବୁଦିନ ହୁଏ।
ସବୁଦିନ ହୁଏନି ତ ଲୋକ ନେଇକିନି ହୁଏ ପଣି ପର୍ବପର୍ବାଣିୀରେ ହୁଏ ନୂଆ ବର୍ଷରେ ହୁଏ। ପ୍ରଚାର ହୁଏ।
ନା ମୁଁ ବି ଥରେ ଯାଇଥିଲି ମୁଁ ଯୋଉ ଥରେ ଯାଇଥିଲି। ସେଦିନ ବି ତ ହଉଥିଲା ସେ ବଢିଆ ସେ ହଉଥିଲା।
ମାନେ ଯଦି ମାନେ ବେଶୀ ଯଦି ବହୁତ ଯଦି ଲ ଲୋକଥିବେ ତାହେଲେ ହବ ନହେଲେ ନାଇଁ ପର୍ବପର୍ବାଣି ପରେ ବହୁତ ଲୋକ ହୁଅନ୍ତିି ନା? ତ ସେଇଥିରେ ହୁଏ ସବୁବେଳେ ହୁଏନି ତ ସେଇଟା। ତମେ ଥରେ ନର୍ମମାଲ ଦିନରେ ଯାଇଥିଲୁ ହଉଛି ଯୋଉ। କୁଞ୍ଜ ହୁଏ ଯାଇଣିଥିବ ସେଇ ଟାଇମି ରେ ଆମେ ଥରେ ଯାଇଥିଲୁ ଏତେ ବି ଲୋକ ହଁ ଏତେ ବି ଲୋକ ନଥିଲେ ତ ହଉନଥିଲା ଏତେ ବି ଲୋକ ହୁଁ। କିନ୍ତୁ ଆମେ ଯୋଉ ଯାଇଥିଲୁ ଯୋଉ ରଜରେ ଥରେ ଯାଇଥିଲୁ ହଉଥିଲା ନୂଆ ବର୍ଷର ଥରେ ଯାଇଥିଲୁ ସ୍ତ୍ରୀ ବି ହଉଥିଲା। ବହୁତ ବଢିଆ ଲାଗେ।
ଓ ହୋ। ଏଠି ବି ଆମର ହୁଏ ବିନ୍ଦୁସାଗରରେ ଆମର ହୁଏ।
ହୁଁ ବିନ୍ଦୁ ସାଗରରେ ବି ହୁଏ ବହୁତ ବଢିଆ ଲାଗିଲ ଲ କେ।
ହଁ ଆଜି ମୋ ମନ ଦୁଃଖ ଜାଣିଛ କଣ ପାଇଁ?
କହିକି ଖରା ପାଇଁ।
ଆଜି ଏତେ ଜୋର ଖରା ହଉଛି ଖରା ତ ହଉଛି। କିନ୍ତୁ ମୋ ଡ୍ରେସ କେତେ ଅଛି ସଫା କରିବା ପାଇଁ କି ମୁଁ ଗୋଟେ ବି କପଡା ପ ସଫା କରିପାରିଲିନି।
ଏବେ ଆଉ ତମ ହାତରେ ଟାଇମ କେତେ ସମୟ ଅଛି ନହେଲେଲେ କରିଦଉନ।
ନାଇଁ ଆସିଲା ବେଳକୁ ସେ ଖରାରେ ପଡିକି ନଷ୍ଟ ରହିଯାଇଥିବ।
ଦବ ଯୋଉଠି ଖରା ସେ ଦିଟା ଆଙ୍କ ମିଶିକି ଥିବ ମାନେ ଏବେ ଖରାପ ପଡିବ ଆଉ କିଛି ଆଉ ଘ ସେମିତି କିଛି ଜାଗା ନାହିଁ ଅଧ ଓ ରୁମ ରେ କେହି ନଥିବେ ଯିଏ ତାହାକୁ କହିଲେ ଆଣି ଡ୍ରେସ୍ ତୋଳିଦେବେ।
କହିବେନି କି ବା।
ସମସ୍ତେ ଏକାଥରେ ପଳେଇବ ସମସ୍ତଙ୍କର
ନା ଏକା ସାଙ୍ଗରେ ନୁହେଁ କିନ୍ତୁ କିଏ କୁଆଡେ ପଳେଇ ଯିବେ ନା।
ହଁ ହୁଁ।
ତ ସେଇଆକୁ ଆଉ ମୁଁ ଆସିଲେ ଭାବୁଛି ଚାରିଟା ବେଳକୁ ଯଦି ଖରା ଥିବ। ତାହେଲେ କିଛିଟା ସଫା କରିଦେବି।
ସକାଳ ଖରୋରେ ଶୁଖେଇକି ଡ୍ରେସ୍ ଶୁଖେଇବା ଯେମିତିଆ ଲାଗିବ। ଚାରିଟା ବେଳକୁ ଭଲ ଲାଗିବ।
ଟିକେ ଶୁଖିଥିବ ପୁଣି ଖରାପଲହେଇଯିବ। ହଉ ଦେଖିଆ ମୋର କାଲି ତ ଛୁଟି ଅଛି ନାହିଁ ତ କାଲି କରିବି ଆଉ।
କାଲି ଯଦି ବସା ହେଲା।
ବର୍ଷା ହେଲେ କରିବି ନି ଆଉ ରବିବାର କରିବି।
ହଁ। ଅଛି ତ ବହୁତ ସମୟ ଅଛି ପାଖରେ ନା ଙ୍କ ସଫା କରିବା ପାଇଁ।
ହଁ କାଲି କରିବି ନହେଲେ ରବିବାର ଦିନ କରିବି ଆଉ।
ହୁଁ।
ଆପଣ କହ ତମର ରଜରେ କଣ ହେଇଥିଲା?
ରଜରେ ମୁଁ ବୁଲିବାକୁ ଯାଇଥିଲି ବହୁତ ବୁଲିଛି ଆଉ ବହୁତ ବଲି ଖେଳିଛି ମୋ ରଜରେ।
ଦୋଳି ଯଉ ବାଉଶ ଦୋଳି!
ବାଉଁ ସଧ ବହୁତ ସାରା ଦୋଳି ଲାଗେ ନା ରଜରେ
ହଁ।
ଉଁ ସେଇ ସବୁ ଦୂଳି।
ଯ ମହୋତ୍ ମହୋତ୍ସବପଟେ କୋଉଠି ଥିଲା?
ଏକ ପ୍ରକ୍ରିୟା ନା ଆମର ସେ ମଧୁବନ ସାଇଡ ଆଡେ ମୋର ଗୋଟେ ସାଙ୍ଗ ଘର ଅଛି କଣ ତାଙ୍କ ଗାଁ ନା ଜାଣିଲେ ସେଇ ସାଇଟ ରେ ହଉଥିଲା। ଯାଇଥିଲେ ସେଠିକି ମୋ ସାଙ୍ଗ ଘରକୁ ଗଜରେ ଯାଇଥିଲି। ହୁଁ ଆଉ ତାରିଣୀ ଯାଇଥିଲି ବୁଲିବା ଚତିୟା ଯାଇଥିଲି ବୁଲ ବହୁତ ମୁଁ ବୁଲିଛି ବହୁତ ବୋଳି ବି ଖେଳିଛି।
ଭଲ ଆଉ।
ହୁଁ ତମେ ନଜରେ କୁଆଡେ ବୁଲିବାକୁ ଯାଇଥିଲ?
ମୁଁ ତ ଘରୁକୁ ଯାଇଥିଲି କିନ୍ତୁ କୁଆଡେ ଯାଇନି ବୁଲିବାକୁ।
ମୋର ଘରକୁ ଗଲେ ହିଁ ମୋ ରଜ ହେଇଗଲା ନା କଣ?
ହଁ ଏଇଠ ବି ଆମେ ଘଲେ ବି ରଜ ଆମର।
ହୁଁ। ସବୁ ଶନିବାରବାର ଘରକୁ ଆସନି!
ନା ନା ସବୁ ଶନି ରବି ସବୁ ଶନିବାର ରବିବାର ଯାଇ ହୁଏ ନା। ମାସରେ ଯଦି କିଛି ଦରକାର ପଡିଲା ଦଶରେ ଯାଇ ହବ ନାଇଁ ତ
ହୁଁ।
ମାସରେ ଥରେ।
ମାସକୁ ଥରେ ଯୋଉ ଶନିବାର ନମ୍ବର ହଁ ମାସ ଯୋଉ ଦି ଥର ତ ଶନିବାର ରବାର ପଡୁଥିବ ନା ଏ ଦି ଦିନ ଏକାଥରେ ଛୁଟି
ହଁ।
ସେଥିରେ ଆସନି ଘରକୁ?
ନା ଦରକାର କିଛି ଥିଲେ ଯାଏ ନାଇଁ ତ
ଗୁଟେ ସନ ବରବର ଆସୋ ନା?
ହଁ।
ଓ ହୋ। ମା କୁହନ୍ତିନି ଛୁଟି ରହୁଛି ସେଠି ରହୁଛି ଘର ଘର ଭିତରେ ପଶିକି ରହୁଛୁ ଆସୁନୁ ବୁଲିବାକୁ କୁହନ୍ତିନି ମା?
ନାଇଁ ସେମିତି କିଛି ନାହିଁ ଏଠି ପଡା କରିବାର ନାଇଁ ତ କୁଆଡେ ଏଇଠି ଯଦି ସାଙ୍ଗ ମାନଙ୍କ ସହିତ କୁଆଡେ ବଲେ ଆଉ ଏତେ ମୁଁ ବସ ରେ ଯିବା ଆସିବା ବି ମତେ ଭଲ ହଏନା ସେଥିପାଇଁ ମୁଁ ଯାଏନି। ବାନ୍ତି ହ ନାଇଁ ବାନ୍ତି ହୁଏ ନା କିନ୍ତୁ ତୁ ମତେ ଭଲ ଲାଗେ ନା ଯିବା ପାଇଁ ମତେ ଚିଡି ଚିଡି ଲାଗେ
ଟ୍ରେନ ନ ସୁବିଧା ନହିଁ।
ଟିକେ କଣ କହିଲ ମାନେ ଟ୍ରେନ୍ଟା ଆମ ଘର ପାଖରୁ ବହୁତ ଟିକେ ଅଧିକ ବାଟଣ
ଆଚ୍ଛା।
ହଁ ଟ୍ରେନ ଗଲେ ଆମ ଘର ପାଖିବା ପାଇଁ
ଏକଦମ ଜମା ଯାଇକି ଟ୍ରେନରେ ବସନି। ଭାରି ଇଛା ଟ୍ରେନ ରେ ବସିବା ପାଇଁ, ନାଇଁ ମୁ କେବେ ବି ବସିନି ତ ସବୁବେଳେ ଆମ ଘର ପାଖରେ ବସ୍ ଷ୍ଟପ ନା। ତ ମୁ ଯେଉଁଠିକି ବି ଯିବି ବସରେ ଯାଏ।
ମାନେ ଦୂର ବାଟ କୋଉଠିକି ଯାଇନୁ, ଯୋଉଟା କି ଟ୍ରେନରେ ଯିବାକୁ ପଡିବ?
ନାଇଁ ଛୋଟ ଯେତେବେଳେ ଥିଲି ଗୋଟେ ଥର ଯାଇ ଥିଲି ତ୍ରିପତି ବହୁତ ଛୋଟ ଥିଲି ସେତେବେଳେ, ଆଉ କୁଆଡେ ଯାଇନି ଜମା। ମନେ ନାଇଁ ତେବେରୁ ସେଟା
ସେ ଜାଣି ମାନେ ଟ୍ରେନ ତମେ ମାନେ ସେଇଟା ନିଜେ ଅନୁଭବ କରି ପାରିନ ଟ୍ରେନରେ ବସିଲେ କେମିତି ଲାଗେ କ'ଣ ହେଇଛି ସେଇଟା ତମେ ଛୋଟ ଥିଲ ନା।
ହଁ, ମୁଁ ଯେତେବେଳେ ଘରେ କହେକି ମୁ କେବେ ବି ଗୋଟେ ଟ୍ରେନରେ ବସିି ଯାଇନି ତ ମତେ ସମସ୍ତେ ତର ଆଉ ତୁ ଵା ଏଠିକି ଯାଇଥିଲୁ, ତୋର ମନ ନାହି ଏତେ ବଳି ଏପର୍ଯନ୍ତ ଯାଇନୁ ନା କ'ଣ କରୁଛୁ? ତୁ ଵା ଯା ପୁରେଇବି କିନ୍ତୁ ମତେ ସମସ୍ତେ କହିବେ। ମୋର ତ ମନେ ନାହିଁ, ତମେ ମତେ କହିଲେ କଣ ହବ କହୁନ? ମୋର ଯଉଟା ମନେ ନାହିଁ ଯାହାରେ ଯିବା ସହିତ ସମାନ। ହୁଁ
ନିଜର ମନେ ରହିବା ଦରକାର ନା ପୁଣି, ତେଣୁ ସେଥିର ପାଇଁ ତ କହୁଛ ଟ୍ରେନରେ ବସିଲେ, କେମତି ଲାଗେ ମୁଁ ଜାଣିନି?
ହୁଁ, ମୋର ତ ମନେ ନାହିଁ ତ ବସିଲେ କେମିତି ଲାଗେ କ'ଣ? ମତେ କହିଲେ କଣ ହବ।
ହଁ ହଁ ହ। ଆଉ କଣ କୁହ? ଏ ଭଳିଆ ଖରା ହଉଛି, ଯିବାକୁ ବି ଡର ଲାଗିଲାଣି। ଏତେ ସକାଳୁ ଏତେ ଖରା। ହଁ ମୁଁ ଆମେ ବାହାରିକି ପୁ ଭିତରେ ବସିଛି କଥା ହଉଛି, ବାହାରିଲି ଯିବି ଏବେ।
ଆଚ୍ଛା, ଏକା ଏକା ଯିବନା କି ସାଙ୍ଗମାନେ ବି ଯିବେ ମିଶି।
ନାଏ ଏକା ଯିବି। ଆଜିକାର ନା ଏକା ଯିବି।
ଛ
ତମେ ଏକା ଯାଉଛ ନା, ତମ ସହିତ କିଏ ଯାଉଛନ୍ତି?
ଆଗରୁ ମିଶିକି ସମସ୍ତେ ଯାଉଥିଲୁ, ସେମାନେ ସବୁ କି ଯାଉନାହାନ୍ତି ସେମାନେ ସବୁ ଜବ୍ ଛାଡିଦେଲେ। ତ ମୁଁ ଏବେ ଏକା ହିଁ ଯାଉଛି।
ଓହୋ,
ହୁଁ, ମାନେ ଆମ ଘର ଠାରୁ ଦୁଇଶହ ମିଟର ହଉଛି ବସ ଷ୍ଟପ। ହୁଁ, ତ ଏଇଠି ଯାଏକି ବସ ବସିଛି ଯୋଉଠି ମୋର ଅଫିସ। ସେଇ ତାହାରି ସାମ୍ନାରେ ସିଧା ଓହ୍ଲେଇବି, ତା ସାମ୍ନାରେ ମୁଁ ଓଲ୍ହେଇବି। ପୂର୍ବକୁ ଅଫିସ ବାମପଟେଇ ଓଲ୍ହେଇବି।
ଆଚ୍ଛା, ତମେ ପୁରା ସେଇଠି ଓଲ୍ହଉଛ। ପାଖରେ, ତମକୁ କେତେ ଟାଇମ୍ ଲା ପୁଛିକି ବସିବୁ।
ବସରେ ଯିବାକୁ ମତେ ଚାଳିଶ ମିନିଟ ଲାଗେ ବସରେ ଯିବାକୁ? ଆସିବାକୁ ବି ସେମ? ହଁ। ହଁ। ପୁରା ଅଭ୍ୟାସ ହେଇଗଲାଣି, ମୁଁ କଲେଜ ବି ଯାଇନା ବସରେ ତ ମତେ ପୁରା ଅଭ୍ୟାସ ହେଇଗଲାଣି।
ହୁଁ ହୁଁ ଭଲ
କଲେଜ ଯାଏ ମୁଁ କଲେଜ ଯାଏ ବସରେ ମାନେ ପ୍ଲସଟୁ ପୁରା ମର ଟୋଟାଲ କଲେଜ ବସରେ ହିଁ ଯାଇଛି ତାପରେ ପୁଣି ଆସିବୁ
କିଛି ଜଣ ଅଛନ୍ତି, ଜଗନ୍ନାଥ ବସ ରେ ବସିଲେ ଭଲ ଲାଗେନା ମାନେ ମୁଁ ତ ବାଦ୍ ଦ ନା କିନ୍ତୁ, ହଁ।
ଯେତେ ଅଭ୍ୟାସ ଥିଲେ ବି ହୁଏ। ହ ବାନ୍ତି ହୁଏ ମୁ ହଁ ବାନ୍ତି ଏବେ ଆଉ ନ ହଉଥିଲେ ବି ତାଙ୍କର ମୁଣ୍ଡ କଣ ହେଇଯିବ। ବସ୍ ପାଖାପାଖି ଗଲେ ମୁଣ୍ଡ କଣ ହେଇଯିବ, ଯେତେ ବି ଅଭ୍ୟାସ ଉ ନା କାହିଁକି ପାଖାପାଖି ଗଲେ ମୁଣ୍ଡ କଣ ହେଇଯିବ। ମୋର ବି ହୁଏ କିନ୍ତୁ ଏବେ ଆଉ ଯା ହ ସେମିତି କିଛି, ଲାଗୁନି ତ ମତେ ଏବେ ଭଲ ଲାଗୁଛି। ଅଭ୍ୟାସ ହେଇଗଲେ ହେଇଯିବ ମାରଟା କଣ କହିଲେ ମନକୁ ଗୋଟେ ପଳଆସ କି ଏଇଟା ଏଇଠି ଗଲେ ଏମିତି ହବ ଆଉ। ତମର ଏମିତି ହୁଏ ମୋର ଏଇଟା ହବ ତ ସେଇଟା ଭାବିଲା ବେଳକୁ ହେଇଯାଏ ସେ ଯଦି ମନକୁ ନ ଆସ କେମତି କି ହବନି ତ ତାଲେ କିଛି ଆଗରୁ ବ ମୁଁ, ଯେତେବେଳେ ଛୋଟ ଥିଲି ସ୍କୁଲ ଯାଉଥିଲି ବସ୍ ବୋଲ ମୁଁ ଯୋଉଥିରେ ଯିବି ସେଇଥିରେ ବାନ୍ତି କରିଦିଏ କେବଳ ବାଇକ ରେ ଯାଏ ଅଟୋରେ ବୋଲି ବି ମୋର ହେଇଯାଏ କିନ୍ତୁ ଏବେ ଆଉ ଏବେ ଥି ମୁଁ ଯାଉଛି କ ବୋର ଯୋଉ ଯଉ ଯୋଉଟା ମିଳିଲା ସବୁଥିରେ ପଳଉଛି କିଛି ବି ଲାଗୁନହିି ତ ମତେ ଆଉ କମ୍ଫର୍ଟେବୁଲ ବି ଲାଗୁଛି ଭଲ ଲାଗୁଛି ମତେ ଯିବାକୁ।
ବାସ୍ ତମର ଭଳିଆ ପିଲା ଦରକାର।
ହୁଁ ଅଭ୍ୟାସ ହେଇଗଲା ନା! କଲେଜ ପ୍ଲସ୍ ଥ୍ରୀ ରୁ କଲି ଆସିକି ଯାଏ କଲିଣି ତ ଅଭ୍ୟାସ କଲାଣି ଆଉ କିଛି ଲାଗୁନି ତମ ମତେ ଖୁସି ଲାଗୁଛି ଆହୁରି ବସ ରେ ବସି ଗଲେ ଜଣେ ଜଣଙ୍କୁ ଏ ଥକା ଲାଗେକି, ବସ ରେ ବସ ବସିକ ଆସିଲି ବାନ୍ତି ନହଲେ ବି ଥକା ଲାଗେନି ଆସିକି ଶୋଇବେ ଦୂରେ ବସିକି ଆସିଲି ମତେ ସେମିତି ବି କିଛି ଲାଗେନି ତ ଲାଗୁନି ଆଉ ବ ଆକ ଆସ ବ ବା ମତ ବୁଲକୁ ଇଛ ହଉଛି। ଆଉ ଶୋଇବାକୁ ରେ ନବା କିଛି ଦରକାର ନାହିଁ ତ ମତେ ଆଉ
ହଉ ମୁଁ ରଖୁଛି ମୁଁ ଯାଉଛି ବି
ହଁ ହଁ।